ଲୋ
କଣ କରୁଚନ୍ତି?
ଆମେ ବସିଛୁ ଏଇଠି।
ଆପଣ ଖାଇସାରଲେ? ଆପଣ ଖାଇସାରଲେଣି?
ଖାଇସାଇଲିଣି। ଶୁଣନ୍ତୁ ଆପଣଙ୍କ କଲ ଟା ରେକର୍ଡ ହୋଉଚି। ସେ ଅନୁସାରେ କଲ ଟା ଯେମତି କିନ୍ତୁ ମୁଁ କଥା କହିଲାବେଳେ ଆପଣ କଥା କହିବେନି। ମୁଁ ଆପଣ କଥା କହିଲା ବେଳେ ମୁଁ କଥା କହିବି ନି। ଆଉ ଆପ ଆପଣଙ୍କର ବ୍ୟାଗ୍ରାଉଣ୍ଡ ଦେଖନ୍ତୁ ଆପଣଙ୍କର ବ୍ୟାଗ୍ରାଉଣ୍ଡ ନଏଜ ଆସଚି। ବ୍ୟାଗ୍ରାଉଣ୍ଡ ନଏଜ ଯେମିତି ନ ଆସେ। ବ୍ୟାଗ୍ରାଉଣ୍ଡ ଭୟସ କିଛି ନ ଆସିବ।
ଠିକ ଅଛି।
ଆଉ କଣ କରୁଚନ୍ତି ଏବେ?
ଆମେ ଆଉ ଟିକେ ପରେ ଟ୍ୟୁସନ୍ ଯିବୁ।
ଆପଣଙ୍କର ଏବେ କୋଉ କ୍ଲାସ?
ଆମର ହେଇଗଲାଣି ଆ ପ୍ଲସ୍ ଟୁ ସେକେଣ୍ଡ ଇୟର ପାଖାପାଖି
ଏକଟାଉ କେବେ ଓ ବ୍ୟକ୍ତିଗତ
ନେ ବେ ଥା ମାନେ ପ୍ଲସ୍ ଥ୍ରୀ ହବ।
ହ ଆଉ କଣ କୁହ?
ଆ ଆପଣଙ୍କର କୋଉ କ୍ଲାସ ହେଲା?
ମୋର ଏବେ ପ୍ଲସ୍ ଥ୍ରୀ ଥାଡ ଇଅର ଚାଲିଚି।
ଆଚ୍ଛା, ଆଗକୁ କଣ କରିବାକୁ ଚାହୁଁଛନ୍ତି?
ପିଜି କରିବି ଆଉ।
ଆଚ୍ଛା।
ଦଶ ମିନିଟ୍ ନହେଲେ ଫୋନ ଟା କାଟିବେନି।
ଆଚ୍ଛା ଠିକ ଅଛି। ହ
ଆଉ କୁଆଡେ କଣ ରଜରେ ବୁଲାବୁଲି କରିବେ?
ରଜରେ ଆମେ ମାନେ ମୁଭି ପ୍ଲନ୍ ଅଛି। ଆମ ଫ୍ୟାମିଲିର।
ରଜ ପାଇଁ ଡ୍ରେସ୍ କରିଛନ୍ତି?
ହଁ।
କେତେଟା
ମାନେ ତିନିଟା ଡ୍ରେସ୍ ହେଇଛି।
ଖାଇବା ଭ
ଖାଇବା ପିଇବା ଓଡିଆ ଘର
ହଉ।
ପଖାଳ, ଆଳୁ ଭର୍ତ୍ତା, ବାଦାମ ଭଜା ଆଉ ଆଉ ଏମିତି ପୋଇ
ଗୋଟେ ସାଉଣ୍ଡ ହୋଉଛି ଆପଣଙ୍କ ବ୍ୟାକଗ୍ରାଉଣ୍ଡରେ। ମୋର ବି ସମ
ଆଜ୍ଞା। ଆ
ଆମେ ଯାଇ ବ୍ୟସ୍ ରସେଣ୍ଟ
କଣ କଣ? ମୁଭି ଦେଖିବା ପାଇଁ
ଆମେ ପୁରୀ ଯାଇଥିଲୁ
ଆଚ୍ଛା ଆଚ୍ଛା ଆଚ୍ଛା। କୋଉ ଦିନ ଯାଇଥିଲେ?
ହଁ ପୁରୀ ଯାଇ
ଓହୋ ଆଉ ଘରେ ଆପଣଙ୍କର ସମସ୍ତେ ଭଲ ଅଛନ୍ତି?
ହଛ
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ସେଟା ବ୍ୟକ୍ତିଗତ ସୂଚନା ହେଇଯାଉଛି। ଆଉ ଆପଣ ଏଥିରେ ଯେତେ କମ୍ ଇଂରାଜୀ ଭାଷାରେ ବ୍ୟବହାର କରିବ, ସେତେ ଭଲ ହବ। ବୁଝିପାରିଲୁ?
ଆଜ୍ଞା।
ତାରା ତାରେଣି ଠାକୁରଙ୍କୁ ଦେଖିଆକୁ
କଣ କହିଲେ?
ଏ ଠାକୁରଙ୍କ ଦୁଃଖ ଦେଇଚନ୍ତି।
ଆପଣଙ୍କ କଥା କଟୁଛି, ଶୁଭାଯାଉ
ମୁଁ କହିଲି ଆପଣ ଠାକୁରଙ୍କ ଦୀକ୍ଷା ନେଇଛ ହ୍ୟାଲୋ।
ହଁ।
ଶୁଭିଲା?
ଆଜ୍ଞା ଆଜ୍ଞା।
ମୁଁ କହିଲି ଆପଣ ଠାକୁରଙ୍କ ଦୀକ୍ଷା ନେଇଛନ୍ତି?
ଆଜ୍ଞା।
କେବେ ନେଲେ?
ସେ ଦୁଇ ହଜାର କୋଡିଏ ରେ।
ଦି ହଜାର କୋଡିଏ।
ହୁଁ।
ଆଉ ଆପଣଙ୍କର ସାଙ୍ଗସାଥି, ସବୁ କେମିତି ଅଛନ୍ତି?
ଭଲ। ହ ଆପଣଙ୍କ ସାଙ୍ଗସାଥି?
ହଁ ଭଲ ଅଛନ୍ତି ସମସ୍ତେ। ଆଉ ଆପଣ ଛୁଟି କେବେ ଖୋଲିବ?
ଆମ ଛୁଟି ଏଇ ଜୁନ୍ କୋଡିଏ ଅଠରରେ ଖୋଲିବ।
କ୍ଲିୟରଲି କଥା କୁହନ୍ତୁ।
ଏଇ ଜୁନ୍ ଅଠର କୋଡିଏରେ ଖୋଲିବ।
ହଁ। ଆଉ ରଜ କଣ ପାଇଁ ହୁଏ?
ରଜ ଭୂମି ଦେବତାଙ୍କ ପାଇଁ ହୁଏ।
ତାକୁ କହ ପାଟି କରିବନି।
ମାମା ପାଟି କରନି।
ଆଉ ଚାରି ମିନିଟ୍ ରହିଯାଆନ୍ତୁ।
ଆଉ ଚାରି ମିନିଟ ରୁହନ୍ତୁ।
ଆଉ କେମିତି କଣ ଘରେ?
ଭଲ।
ପୁରୀକୁ ଯାଇଥିଲୁ, ଯେତେବେଳେ ପୁରୀକୁ ଯାଉଥିଲୁ ରାସ୍ତାରେ ଗୋଟେ ଆକ୍ସିଡେଣ୍ଟ ହେଇଗଲା। ମାନେ ଆମର ହେଇନି, ଅଲଗା ଜଣେ ବାଇକ ରେ ଯାଉଥିଲେ ଗୋଟେ ବାଇକ୍ ଆଉ ଗୋଟେ ଅଟୋର। ଆକ୍ସିଡେଣ୍ଟ ହେଇଯାଇଥିଲା।
ଆଉ ଆସିଲା ବେଳେ ଗୋଟେ ଷଣ୍ଢର ବି କିଏ ଗୋଟେ ବାଡେଇ ଦେଇଥିଲା ବଡ ଗାଡି ଏଟେ ଷଣ୍ଢ ବି ମ ମାନେ ଆକ୍ସିଡେଣ୍ଟ ହେଇକି ପଡିଥିଲା। ବଞ୍ଚିଥିଲା ସେଠୁ ଲୋକ ନେଇଗଲେ ହସ୍ପିଟାଲ ନେଇଗଲେ। ସେଠି ଟିକେ ଲେଟ୍ ହେଇଗଲା ଅଧଘଣ୍ଟା ପାଖାପାଖି।
କ ଭେଟନାରୀ ହସ୍ପିଟାଲ?
ଆଜ୍ଞା ଭେଟିନାରୀ ହସ୍ପିଟାଲ। ଟୋଟାଲି ନୁହେଁ।
ଏଇଠି ଆମ ଘର ପାଖରେ ଛୋଟ ଛୋଟ ଫୁଲ ହେଇଛି।
ଆମର ବି ଅଛ ବୋହୁତ ସାରା ଗଛ।
ଆମର ପୁରା ଏଇଠି ମାନେ ଥା ଗାର୍ଡେନ ଭଳିଆ ହେଇଛି ଆମେ ଏଇଠି ସବୁବେଳେ ସନ୍ଧ୍ୟାରେ ବୁଲୁ। ଥଣ୍ଡା ଲାଗେ।
ଆମ ଘର ସାମ୍ନାରେ ବେଲ ଗଛ ଅଛି।
ହଁ ବେଲଗଛ ଅଛି ଆମ୍ବ ଗଛ ଅଛି।
ନାଇଁ ମୁଁ ଆମ ଘର ସାମ୍ନା କଥା କହୁଛି ଆମ ଘର ସାମ୍ନାରେ ଗୋଟେ ବେଲ ଗଛଟେ ଅଛି ବଡ ଗଛଟେ। ବଢିଆ ମିଠା ବେଲ ପୁରା।
ଆମର ବି ଭଲ ବେଲ ହୁଏ ଆମ୍ବ ବି ହୁଏ।
ଓ
ଆଉ ଆପଣଙ୍କ ବାପା କଣ କରନ୍ତି?
ସେଇଟା ବି ଆମର ମାନେ ବ୍ୟକ୍ତିଗତ କଥା ମୁଁ କହିବାକୁ ଚାହୁଁନି।
ଆଚ୍ଛା
ଆପଣ ତୁଳସୀ ଗଛର ମହତ୍ୱ କଣ ଜାଣିଛନ୍ତି କହିଲେ?
ତୁଳସୀ ଗଛକୁ ତେତିଶିି କୋଟି ଦେବତା ବୋଲି ମାନା ଯାଇଥାଏ।
ଆପଣଙ୍କୁ ଏ କଥା କିଏ କହିଲା?
ମୋ ମାମା କହିଥିଲେ। ମୋ ଦିଦି ବି କୁହନ୍ତି।
ଆପଣଙ୍କ ଦିଦି ପୁରା ମୂର୍ଖ।
ସତ କଥା
ମାନେ ଜାଣିଛନ୍ତି ଆପଣ କେମିତି ଶୁଣନ୍ତି ତାଙ୍କ କଥା?
ଶୁଣେ ଆଉ।
ନା ଆପଣ ଶୁଣନ୍ତିନି।
ହୁଁ ଶୁଣିବାକୁ ପଡେ।
ଆମେ ନେଷ୍ଟ କଲ୍ ରେ ଗଛ ମାନଙ୍କର ମହତ୍ତ୍ୱ ବିଷୟରେ ଟିକେ କିଛି କଥା ହବା ଠିକ ଅଛି।
ଠିକ୍ ଅଛି।
ଆଉ ଆଜି ପାଇଁ ଏତିକି ମୁଁ ରହିଲି।
ହଁ ଟା ଟା ଠିକ୍ ଅଛି ବାଏ।
ବାଏ ବାଏ।